ହାଲୋ କଣ୍ କରୁଚୁ? କଣ୍ କରୁଚୁ? ହାଲୋ। ହାଲୋ। ହାଲୋ -ହାଲୋ। ହାଲୋ।
କଣ୍ କରୁଚୁ?
ମୁଁ ଏଇଠି ବସିଥିଲି।
ଓହୋ ଖାଇନୁ? ହାଲୋ। ମୁଁ ଖାଇଥିଲି ଚୁଡା ଆଉ।
ଆଉ ବଉ ଦେହ ଭଲ ଅଛି?
ହଁ ଭଲ ଅଛି। ତୋର?
ହଁ ମୋର ବି ଭଲ ଅଛି।
ଓହୋ ଆଉ ହଉଚି ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି।
ଆଉ ହଉଚି ରଜ ପାଇଁ ଡ୍ରେସ୍ କିଣିଲୁଣି?
ନାଇଁ ଯିବି କିଣିବି ଆଉ।
ଓ ହୋ ଆଉ ବର୍ଷା ଆଜିବା ହେଇଥିଲା?
ହଁ ହେଇଥିଲା ଟିକେ ଟିକେ ହଉଥିଲା ଟିକେ ଟିକେ ବନ୍ଦ ହେଇଯାଉଥିଲା। ଘଡ ଘଡି ଟିକେ ବାଜୁଥିଲା ଆଉ ବିଜୁଳି ଟିକେ ହଉଥିଲା ଆଉ।
ଓଁ ହଁ। ହଁ ତାହେଲେ ସେଇଆ ଟିକେ ଟିକେ ଜୋରେ ପକେଇଥିଲେ ସିନା ଭଲ ହେଇଥାନ୍ତା ଥଣ୍ଡା ଲାଗିଥାନ୍ତା। ଥଣ୍ଡା ହଉଛି ନା ହଉନି?
ସେମିତି ଆଉ ଟିକେ ଟିକେ।
ଓହୋ ଆଉ କଣ କହୁନୁ?
ଓହୋ ଆଉ ତୁ ରଜ ପାଇଁ ଡ୍ରେସ କିଣିି ସାରିଲୁଣି?
ଭାବୁଛି ଆଉ ତ ଦଶ ଦିନି ରହିଲା। ଦେଖିଆ କେବେ ଗୋଟେ କିିଣିଦେଇକି ନେଇକି କିଆସିବି ଯେ ଆଉଜିବା ନହେଲେ କିଣିକି ଆସିବା ଆଉ।
ଓହୋ ଆଉ କଣ କିଣିବୁ?
ଦେଖିଆ ଭାବୁଛି ଗୋଟେ ଲଙ୍ଗ ର ୱାନ୍ ପିସ୍ ଟେ କିଣିବି ଭାବୁଛି। ନହେଲେ ଜିନ୍ସ ଦେଖିଆ ଏଇ ଦିଟା ଭିତରୁ ଗୋଟେ।
ଓହୋ।
ହୁଁ ମୁଁ ତ ଜିନ୍ସ ଦେଖିଆ ଭାବୁଛି ଜୁବିଓ ଭାବୁଛି ଯିବି।
ଓ।
ମୁଁ ବହୁତ ଦିନି ହେଲାଣି ଜିନ୍ସ କିଣିନି ମାନେ ଜିନ୍ସ କେତେ ଦିନି ହେଲାଣି କିଣିନି।
ଓହୋ ଜିନ୍ସ ଆଗରେ ଉପରେ କଣ କରିବୁ ଟପ୍ସ ନା ସର୍ଟ କୁର୍ତ୍ତି?
ନାଇଁ ଟପ୍ସ କରିବି ସଟ ଟପ୍ସ ମାନେ ସର୍ଟ ଭଳିଆ କିଛି ଗୋଟେ। ମାନେ ଯେମିତି ମୁଁ ଏବେ ଯୋଉ ଯାଉଛି ଏଆଇ କ୍ଲବ ହେରିକା ସବୁ ଆଟେନ କରିବାକୁ ନା ବହୁତ ସାରା।
ହୁଁ।
ତ ସେଇ ହିସାବ ରେ ସେଇ ଭଳିଆ ଡ୍ରେସ କିଣିବି ଯେମିତି ମାନେ ମାନେ ଯେମତି ମାନେ ସେଇଠି ଯାଇହବ ଯେମତି ଆଉ ଯଦି ୱନପିସ ତାକୁ କହୁଛି ଏଇ ଭଳିଆ କିଣିବି ଯେମିତି ମାନେ ଆମର ଫିସ଼ତାରକା ହୁଏ ସବୁଆଟେନ କରିବାକୁ ପ୍ରେସର ସିକା ହୁଏ।
ଓହୋ ପଟା ସୁନ୍ଦର ଦେଖାଯିବ ତାହେଲେ ଆଉ।
ହୁଁଁ ଭାବୁଛି ମୋ ଜନ୍ମଦିନକୁ ଗୋଟେ ବଡିକନ ଭଳିଆ କରିବି।
ଓହୋ। ଡ୍ରେସ୍ କିଣିନିତ ପୁରା ଯଉ ସ୍ଲିପ ପ୍ଲେସ ଟାଇପ ର ନା ସ୍ଲିପଫୁଲ?
ସ୍ଲିଫୁଲ ନା ସ୍ଲିପ୍ ପ୍ଲେସ୍ ମତେ କେହି କିଣେଇ ଦେବେନି।
ଓହୋ।
ସେଇ ଭଳିଆ ଦେଖିଆ ଭାବୁଛି ତ ତୋର ତ ଜନ୍ମଦିନ ପଳେଇଲାଣି।
ହଁ ବା।
ଆଉ ମୋ ଜନ୍ମଦିନକୁ ଆସିବୁ ହେଲା।
ହଁ ଯିବି।
ହଁ। ଆଉ ହଉଚି ତମ ଆଜି ଖାଇବା କଣ ହେଇଥିଲା ଘରେ?
ଉଁ ଭାତ ଚିକେନ ତରକାରୀ।
ଆଚ୍ଛା ଆମର ବି ଆଜି ସେଇ ଭାତ ଚିକେନ ତରକାରୀ ସାଲାଡ।
ଓହୋ ଆଉ ଭଲ ହେଇଥିଲା?
ହଁ ମୁଁ ବନେଇଥିଲି ପା।
ଓହୋ।
ହଁ ଅଜ। ଆଉ ଟିକେ ମାନେ ଆଉ ଟିକେ ମାନେ ଭଲ ହେଇ ପାରିଥାନ୍ତା ମାନେ ଆଉ ଟିକେ କଣଟେ କମ ରହିଗଲା ଭଳି ଆମତେ ଲାଗିଥିଲା କିନ୍ତୁ। ହଁ ଉଁ।
ମତେ ବି ଭଲ ଲାଗଥିଲା ଚିକେନ ବହୁତ ଟେଷ୍ଟି ଲାଗୁ ଥିଲା।
ହଁ ଆଛା ଆଉ ତମର ଏସି ଲାଗୁଛି ନା ଲାଗୁନି?
ହଁ ଲାଗୁଚି ଆମର ଏଇ ଶୀତରେ ବର୍ଷା ଦ ସେମାନେ ଟିକେ ଟିକେ ପଡ଼ିକି ବି
ଅଁ ଆଉ କୋଉଠି ବର୍ଷା ହଉଥିବ କେଆଣି। ଜୋରରେ କାଳେ କୋଠି ହଉଥିବ ତ, ଟିକେ ନାଗୁ ବର୍ଷା ହେଇକି ଛାଡି ଯାଇଛି ଭୁବନେଶ୍ଵର
ହଁତ ମତେ ଲାଗୁଛି ଟିକେ ଜୋରସରେ ହବ ବର୍ଷା।
କେ ଜାଣି ଦେଖିବା ଏମିତି ଟିକେ ଟିକେ ହେଲା ବେଳକୁ ଗୁଳିୁଗୁଳି ବେଶୀ।
ହଁ ଜୋରସରଲେ ପୁରା ଥଣ୍ଡା ଲାଗିବ ଶୋଇବାକୁ ଭଢିଆ ମଜା ଲାଗିବ।
ସେଇଟା ଯଦି ପକାନ୍ତା ଟିକେ ଜୋରେ ପକେଇ ଦିଅନ୍ତା ଯଦି ତା ଏଲେ ମାନେ ଭଲ ହୁଅନ୍ତା ମାନେ ଟିକେ ଥଣ୍ଡା ହେଇଯାନ୍ତା ଟିକେ
ହଁ
ଆଉ ହଉଛି ତୁ ଶୋଉ କେତେବେଳେ?
ମୁଁ ହୁଏ ଦଶଟା ଏବେ ଏଗାରଟା ସେମିତି
ହଁ ହୋ ମୁଁ ଶୋଇଲା ବେଳକୁ ମୋର ବି ଠିକ ନାହିଁ। ବେଳେ ବେଳେ ଜଲ୍ଦି ଶୋଇପଡେ, ବେଳେ ବେଳେ ଲେଟ ରେ ଶୋଇପଡେ, କାଲି ତ ଜଲ୍ଦି ଶୋଇ ପଡିଥିଲି।
ଓହୋ।
ହଁ ଅଁ ଏଇଠି ମୁଁ ତୋ କଥା ହଉଛି, ଗୋଟେ ଚିଟି ପିଟି ଟେ ଏଠି ନଡ ନଡ ନଡ ହଉଛି।
ତୋ ଉପରେ ଡେଇଁ ପଡିବ ଯଦି?
କିଛି ମତେ ଝିଟି ପିଟିକୁ ଡର ଲାଗେନି, ମତେ ଟିକେ ଅସୁର ପାଖକୁ ଯାହା ଡର ଲାଗେ।
ସତରେ ନା ହବ ଆଉ ତୋ ଡେଇ ପଡୁ ଦେଖିଆ ଚିଲେଇବୁ ନା ଚିଲେଇବୁନି।
ଝିଟି ପିଟି ଏମିତି ଆସିଲା କଣ ଚିଲାନ୍ତିନି ନା କଣ? ଏମିତି କିନ୍ତୁ ପାଖରେ ଥିଲେ, ଅସରପାତ ଟିକେ ପାଖରେ ଥିଲେ, ମୋର ଦେହ ହାତ ଗୋଡ ହାତ ଥିବ ଖାଲି।
ଆଜି ଜାଣିଚୁ ନା ମୁଁ ମୋ ଝିଆରୀକୁ ଧରିକି ଝାଡୁରେ ଅସରପା ମାରିଥିଲି। ଢ଼ୋ ଢ଼ୋ କରିକିନା।
ମତେ ତତେ ଅସରପା ଡରନୁହଁ?
ଆଗରୁ ଲାଗୁଥିଲା, ଏବେ ଲାଗୁନି। ବେଳେ ବେଳେ ଯଦି ଅନ୍ୟ ମନସ୍କ ଥାଏ କିଏ ଆଣିକି ଦେଖେଇ ଦେଲେ ଦୋରଲେ ଡର ଲାଗେ ଆଉ
ମାନେ ଛୋଟ ମତେ ଅସର ପା ଯଉ ଟିକେ ବୁଡି ଯାନ୍ତି ଏମିତି କଣ ମତେ ଡର ନାହିଁ। ଅସରପା ଗୁଡା ଯୋଉ ଉଡନ୍ତିନି ଗୋଟେ ଗୋଟେମତେ ଭାରି ଡର, ସେଥିପାଇଁ ବଡ ବଡ ଅସରାପ ହଁ ମେନଲି ଉଡନ୍ତି। ସେଥିପାଇ ମତେ ବଡ ବଡ ଅସରପା ଦେଖିଲେ ମୋର କଣ ହେଇଯାଏ, ମତେ ଭାରି ଡର।
ମତେ ଡର ଲାଗେନି।
ମାନେ ମୋ ଜୀବନରେ, ହୁଁ କହ?
ମୁଁ ଥରଟେ ତଳୁପଡାରେ ମୋ ଝିଅରିକୁ ଅସରପା ଧରିଇକିନା ଆଇଥିଲି, ଅସରପା ହାତରେ ଧରିକି
ଦି ଭାଇ ମତେ ଭାରି ଡରନ୍ତି।
ଉଁ ଉଁ।
ହଉ ଆଉ
ଆଉ ହଉଛି ଯୋଉ ତୁ ତମ ଗାଁକୁ ଯାଇନୁ ୟା ଭିତରେ ଛୁଟିରେ?
ନାଁ ବା ନାଇଁ ଯାଇନି ଯିବି ଆଉ ରଜ ବେଳୁକୁ ଦେଖିଆ ଯିବି ଆଉ।
ରଜ ବେଳୁକୁ ତ ପ୍ରାୟ ସବୁ ଗାଁକୁ ପଳାନ୍ତି ନା।
ହଁ। ମଜା ଆସେ ଗାଁରେ।
ହୁଁ ଆଉ ରାତିରେ ଖାଇବୁ କଣ?
ମୁଁ ଏବେ ଚୁଡ଼ା ଭଜା ଖାଇଚି ଦେଖିବା ଭୋକ ଲାଗିଲେ ଖାଇ ନ ନାହିଁ ଆଉ।
ଓହ ହଉଚି ଯୋଉ ମୁଁ ବି ଚୁଡ଼ା ଭଜା ଖାଇବି ବୋଲି ଭାବୁଥିଲି ଯେ ଖାଇନି ଦେଖିବା ରାତିରେ ଦେଖିବା କଣ ଖାଇବା ଗୋଟେ ଆଉ
ନାଁ ତମ ଗାଁରେ ପୋଖରୀ ନଦୀ ଅଛି?
ଆମ ଗାଁରେ ପୋଖରୀ ଥିବ ଗାଁ ମାନେ ତ ପୋଖରୀ ନଦୀ ଥିବ କିନ୍ତୁ ମୁଁ ତ କେବେ ଜାଣିିନି କି ଯାଇନି।
ଓହୋ ଆମ ଗାଁ ବାରିପଟେ ବିଲରେ ଗୋଟେ ପୋଖରୀ ଛି ସେଠି ଭଡ଼ା ମଜା ଲାଗେ ଯିବାକୁ ପୁରା ଭିତରକୁ ଅଛି। ଇ ପୁରା ଭିତରକୁ ଆମର ଗୋଟେ ଅଛି। ଆମ କୂଅ ଆଉ କୂଅ ପାଖରେ ଗୋଟେ ବାଥରୁମ୍ ତାପରେ ସିଧା ହେଇକି ଗୋଟେ ଛୋଟିଆ ରୋଡ ଟେ। ସିଧା ସିଧା ହେଇଗଲେ ଗୋଟେ ପୋଖରୀଟେ ଅଛି ଛୋଟଟେ ବିଲ ମାନେ ବିଲ ପାଖାପାଖି।
ଅଁହଁ ଆଉ ଯୋଉ କଣ ତ ଗୋଟେ କଉଥୁଲି ଉଁ? ଏଥରକ ରଜ ତାହେଲେ ଭଲ ରବିବାର ପଡି଼ଚି ନାଁ କଣ ବା ରଜ?
ହଁ ହଁ ପହିଲି ରଜ ରବାର ଦିନ ବୋଧେ ତାପରେ ସୋମବାରେ ତା ପରେ ମଙ୍ଗଳବାରେ ବୁଧବାର ଦିନ ଶେଷ ଆଉ।
ଉଁ ଭଲ ପୁରା ଆଇଁଷ ଆର ବର୍ଷ ମନ ଅଛି ଟି ମାନେ ପୁରା ମାନେ ଥିଲା ଏମିତିଆ ଯେ ଭେଜ୍ ବାରଗୁଡ଼ାକରେ ପଡ଼ିଥିଲା।
ହଁ ଆରଥରକ ତ ମୋ ବାବା ଚିକେନ୍ ହେରକା କରିଥିଲେ ଘରେ। ପୁରା ଚିକେନ୍ ହେରକା କଣ କଁ କଁ ସବୁ କଷା ହେଇଥିଲା। ଆଉ ଫାଷ୍ଟେ ଦିନ ହେଇଥିଲା ପୁରୀ ମଟର ଅରକାରୀ ସେକେଣ୍ଡ୍ ଦିନ ଚିକେନ୍ କଷା ହେଇଥିଲା କେତେ ହେଇଥିଲା।
ସେକେଣ୍ଡ୍ ଦିନ ହେଇନଥିବ ଲାଷ୍ଟ୍ ଦିନ ହେଇଥିବ ସେକଣ୍ଡ୍ ଦିନ ତ ପୂର୍ଣ୍ଣିମା ନା ର ସରି ସଂକ୍ରାନ୍ତି ନା ରଜସଂ
ହଁ ହଁ ଲାଷ୍ଟେ ଦିନ ସରି ଲାଷ୍ଟେ ଦିନ ହେଇଥିଲା।
ୟଁ ସେଇଟା ହିଁ ମୁଁ କହୁଥିଲି। ଆଉ ହଉଚି ଯୋଉ କଣ ତ ଗୋଟେ କଉଥୁଲି? ଆଉ ତତେ ମଟନ୍ ଭଲ ଲାଗେ ନାଁ ନାଇଁ?
ବେଳେ ବେଳେ ଭଲ ଲାଗେ ଖାଏ।
ଅଁ ମଟନ୍ ତ ମତେ ଭାରି ବଢ଼ିଆ ଲାଗେ ମୁଁ ଭାବୁଚି ଏଥରକ ଯଦି ମଟନ ହବ ତାହେଲେ ମୁଁ ହିଁ କରିବି।
ଓହୋ ହଉ ଆଉ ଅ‌ ଅଥା। ମତେ ମାନେ ଏମିତି ବେଳେ ବେଳେ ଖାଏ ବେଳେ ବେଳେ ଖାଏନି ସେମତି ମୁଁ ଜାଣିନି। ମୋର କେବେ ଇଚ୍ଛା ହୁଏ କିନ୍ତୁ ଯେବେ ଆମ ଘରେ ଜମାରୁ ହୁଏନି ମଟନ ମାସେ ଦିମାସେ ପର୍ଯ୍ୟନ୍ତ ତାପରେ ଯଦି ହୁଏ ତାହେଲେ ଖାଇବାକୁ ଇଚ୍ଛା ହୁଏ। ଆଉ ଯେ ଲଗାତାର ଏମତି ହେଲା ସବୁ ସବୁ ବାର ସେମତି ହେଲେ ଜମାରୁ ଖାର ଇଚ୍ଛା ହୁଏନି।
ମଟନ୍ ଏମିତିରେ ବହୁତ କମ୍ ଆସେ ମାନେ କୋଉ ମାସେ ଦି ମାସେରେ ଥରେ ଆସେ ମତେ ସେ ଟିକେ ତ ମ ତୁଂ ହୁଁ କହ।
ମତେ କିନ୍ତୁ ହୋଟେଲ୍ ର ମଟନ୍ ଜମାରୁ ଭଲ ଲାଗେନି ଜମାରୁ ବି ନାଇଁ ଅନ୍ଧାଏ।
ହଁ ମଟନ୍ ମୋତେ ଭାରି ବଢିଆ ଲାଗେ। ମଟନ ତ ମାନେ ମତେ, ଆଜି ଯଦି ଦବୁ, ମତେ କାଲି ବି ଖାଇବାକୁ ଇଛା ହବ, ପରଦିନ ବି ଖାଇବାକୁ ଇଛା ହବ ମଟନ୍ ଗୋଟେ ଦହିବରା ଗୋଟେ ମାନେ ମତେ ଭାରି ବଢିଆ ଲାଗେ।
ହଁ ମାନେ ଦହିବରା ଭଲ ଲାଗେ, ଆଉ ଗୋଟେ ଆମ ଘର ପାଖରେ ଗୋଟେ ପାମ୍ପୁଡି ଚାଟ ଅଛି ସେଇଟା। ପାର୍କ ପାଖରେ ଗୋଟେ ଗୁପଚୁପଟେ, ସେଇଟା ମତେ ଭାରି ବହୁତ ଭଲ ଲାଗେ। ବହୁତ ଥର ଖାଏ ସେଇଠୁ।
ହଁ ହ ହଉ ଭଲ ଆଉ, ହଁ ହଉ ପାନ ପରେ କଥା ହେବା ରଖୁଛି ହେଲା।
ହଁ ହଁ।